ହଁ ହ୍ୟାଲୋ ହୁଁ ହ୍ୟାଲୋ।
ହଁ।
ହଁ ହଁ ସେଇ କଥା ଆଉ କଣ କଥା ଚାଲିଥିଲା ହଉ କୋଉଠି କଥା ଥିଲା ହଁ ସେଇଟା କଲ ତ ମୋର ଡିସକନେକ୍ଟ ହେଇଯାଇଥିଲା।ତ ସେଥିପାଇଁ ଆଉ ଇଏ ହେଲା
ହଁ ହଁ।
ପାକିସ୍ତାନୀ । । ନାଇଁ ନାଇଁ ଚଳିବ କିଛି ନାହିଁ କୁହ
ମତେ ଆଉ ଜଣେ ବି କହିସାରିଲାଣି କେତେ ଗପୁଚ।
ଆରେ ନାଇଁ ନାଇଁ ସେମିତି ନାଇଁ ଆରେ ସେ ଏଥିରେ ଅଛି ସେଇଟା ଟାସ୍କ ଟା ହିଁ କମ୍ପିଟ କରିବା ନା ତ ସେମିତି କିଛି ନାହିଁ।
ମୁଁ ମୋ କାମ ଭାବିକି ହିଁ କରୁଛି।ମୋର ନହେଲେ ମୁଁ ମୋ କାହାକୁ ମୁହଁ ରେ ସାମ୍ନାରେ ଦେଖ ଦେଖିଲେ ବି କଥା ହୁଏନି।
ନାଇଁ ନାଇଁ ନାଇଁ ଟାସ୍କ ଟାସ୍କ ଟା କମ୍ପିଟ କର କିଛି ନାହିଁ। ତ ଇଏ ଆଗ ବି ପଛରେ ଜାଣୁଛି କମ୍ପ୍ଲିଟ କରିଦେଲେ ସଇଲା।
ହଁ ତ କଣ ଗପି ବି କୁହ ।
ମୁଁ କେମିତି କହିବି।
ତମେ କୁହ କଣ ଷ୍ଟାର୍ଟ କର ତାପରେ ତାପରେ ମୁଁ ବନ୍ଦ କରିବିନି ମୁଁ ଗପିବି ସେମତି।
ଅଧା କଥା ଥିଲା ସେ କଣ ଯୋଉ ପାକିସ୍ତାନ ଇଏ କଥା କହୁଥିଲ।
ଯା ସେ ସବୁ ତ ମୁଁ ଭୁଲିଗଲିଣି ଏତେ ସମୟ ହେଲାଣି।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
। ଆଉ କଣ?
ଆଉ ହଁ ଖାଇବା କଣ ହେଇଥିଲା? ଖାଇବା
ଖାଇବା ଖାଇବା ଦେଲେ ଭାତ ଡାଲି ଆଉ ସାଲାଡ ଆଉ ଅଣ୍ଡା ତରକାରୀ ।
ହଷ୍ଟେଲ ଖାଇବା ତ ହଷ୍ଟେଲ ଖାଇବା ତ ଯାହା ଲାଗୁଥିବ ଆଉ।
ହୁଁ ମୁଁ ଜାଣିଛି ତମେ କଣ ଖାଇଛ ଭାତ ଆଉ ଚିକେନ। ସେଇଟା ନା।
ନାଇଁ ମାଛ ମା ଆଛା ଘରେ ଘରେ ଚିକେନ। ।
ହୁଁ ହଁ।
ସେଇଥିପାଇଁ। ହ ଏ ଚିକେନ୍ ହେଇନି ମାଛ ହେଇଚି ଚିକେନ୍ ହେଇ
ଅନପ୍ରେଡ଼ିକଟ
ତମ ଭ ତମ ଭଏସ କେତେବେଳେ ବି କ୍ଲିୟର ଆସୁନି।
ଆଚ୍ଛା ଆଛା ନାଇଁ ଏ ନେଟୱର୍କ ପାଇ ଇଏ ହୋଉଛି। ନଲେ ତମଟାର୍ ୱାଇଫ କନେକ୍ଟ ଅଛି, ଭଲ ବି ଚାଲୁଛି କିଛିନାଇଁ ତ ସେଇ ଏଜାକ୍ଟ କଣ୍ଡିସନ କମିଛି। ତାପରେ ଏଇଟା ପୁରା ପାଖରେ ଫୋନ୍
ହଁ ପାଖରେ କୁଣ ହଁ।
ଓକେ ଦେ ଚାଲ ତ ନଲେ କୁହ! ଟୁଏଲେଥ ଆଉ ଇଲେଭେନଥ ଯୋଉ ଫାଷ୍ଟ ସେମିଷ୍ଟର ଥିଲା ନା ଏମିତି କଲେଜ ମାନେ ସେ ଘରୁ ଯିବା ଆସ ହେଲା ଆଛା ଆଚ୍ଛା। ହୁଁ।
ହୁଁ କଣ କହିବି?
ଆଛା ତ
ତମେ ମୋ ଫ୍ଲୋ ହିଁ ଭାଙ୍ଗିଦେଲ, ମୁଁ ଛୁଆଟା କଥା ହଉଥିଲି ରହିଯାଇଥିଲି।
ହଁ ସେ ସେଟା ସର୍ବରିଷ ପାଇଁଁ ହେଲା ସେଟା ହ ଚାଲ ଚାଲ ସେଇଟା ତ ଥିଲା ସେଇଟା ଥିଲା ନା, ପାକିସ୍ତାନି ଆମ ପାଖେ ତ ସେଇଟା ଛାଡ ଛାଡ ଆଉ ସେମିତି କଣ
ହଁ ମୁଁ ଷ୍ଟାଣ୍ଡପ୍ କମେଡି ବହୁତ ଦେଖିଲି।
ଷ୍ଟାଣ୍ଡ ଅପ କୋଭଡ଼ି
ହଁ।
ଆଚ୍ଛା କିଏ ଫେବରେଟ୍ କିଏ ସେମତି
ଫେବରେଟ ଫେବରେଟ୍ ଆକାଶ ଗୁପ୍ତା ତାପରେ ତାପରେ ତାପରେ ତାପରେ ରବିକୁୁ ହଁ।
ଆଉ ରବିଗୁପ୍ତା ତ ଆ ସିଏ ଦେଖେଇଚି ଯାଇ
ହୁଁ ତାପରେ ସାରନ ବର୍ମା
ଆଚ୍ଛା ହଁ ଶାରୁଖ ବର୍ବନ
ହଁ ତ ହଁ ସବଦ ପସନ୍ଦ ଯିଏ ହସେଇଲେ ସେଏ ପସନ୍ଦ ଆଉ କଣ
ହଁ ହଁ ତାପରେ ଏବେ ଆଉ ଗୋଟେ ଯୋଉ ଇଏ ଅଛି, ଗୌରବ କପୁର ଯେ
ଗୌରବ କପୂୁର
ଗୋଟେ ପୁରା ଚଢାଟେ ଆସେରେ
ମନେ ପଡୁନି ଦେଖିନି ବଧେ ତାର ଏତେ ଜଣଙ୍କୁ ଦେଖ ସମସ୍ତ ନାଁ ମନେ ରଖିବା କି
ଆ ଏତେ ଇ ସେ କିନ୍ତୁ ଆସୋ କର ତାପରେ ବାକି ପଟେ ତ ଆଉ ଏମତି ଓମ୍କାର ଆଉ। ଆପେ ଶ୍ରେୟ ପ୍ରିୟମ ଭଏ
ହଁ ଭାଇ ତାଙ୍କ ମ୍ୟାରେଜ ଏଟା ମୁଁ ପୁରା ଖୁସି ତାଙ୍କ ମ୍ୟାରେଜ
ଆଁ ସେଇଦିନ ମୋତେ ଭଲ ଲାଗେ।
ତାରେ ତମେ ବି ଦେଖ
ହଁ ହଁ ମୁଁ ଣ୍ଡପ୍ କ ମୁଁ ଦେଖି ସେଇଟା ମୁଁ ଟୋଟାଲି ଏଇଟ୍ ନାଇନ୍ ମୁଟାତିଟା କହିବା ଗ ୟୁୁବମୁ ଯେମ ଗେମିଙ୍ଗ ବ୍ଲଗିଂ ଆଉ ଷ୍ଟାଣ୍ଡପ୍ କମେଡିଆନ୍ ସବୁ ସେ ଫଲୋ କରୁଛନ୍ତି।
ତ ମୋର ମତ କିଛି କାମ ମ ମୋ ଏଇ ଟାଇସରେ ମୁଁ ଏଇବୁିଁ ଦେଖେ ତ ୟୁୁବ ସ୍କ୍ର ତ ସେମିତି ଵ ଜେମ ନା ତ ଏଇଥିରୁ ପଢୁଛିି।
ଓଁ ହଁ ହଁ ନାଇଁ ମତେ ବି ଏମିତି ଆ ମୁଁ ଦେଖେ ମାନେ ତି ଯେମିତି ଫ୍ରି ଟାଇମ ଯେମିତି ୱିକେଣ୍ଡ ଗୁଡାକେରେ ଅ କିଛି ନଥିବା ନା କୁଆଡେ ବୁଲିବାକୁ ଯିବାର ଥିବାର ନା କିଛି କୁଆଡ଼ ଥିବ ସବୁ ଟେନସନ ଫ୍ରି ଥିବ ତ ଏଇଗୁଡା ଦେଖେ ଆଉ। ଅ ଟାଇମ ମ୍ୟାନେଜମେଣ୍ଟ ଯୋଉଗୁଡ଼ା କରେ ଏମିତି କଟିଯାଏ ପ୍ରାୟେ। ଅ ଚିଲ କରି କରି କା। ଆକି।
ମୋର ତ ଏମିତି କିଏ ବେଶୀ ସାଙ୍ଗସାଥି ବି ନାହାନ୍ତି ତ ମୁଁଁ ମୋ ଏକୁଟିଆ ରହେ ଏ ଏକୁଟିଆ ରହିଲେ ତ ଫୋନ ଦେଖୀମି ନା ତ ମୁଁ ବେଶୀ କମେଡି ଦେଖେ ଆକଚୁଲି କରକରେ।
ହଁ ହଁ ମୁଁ ବି ପ୍ରାୟ ସେୟା ମାନେ ଏଲୋନ କମ୍ପାନୀ ହଉଛି ସବୁଠୁ ବଢିଆ। କିନ୍ତୁ ଏୟା କିଛି ପ୍ରେସ୍ ବି ନାହିଁ କିଛି ନାହିଁ। ଏଇ ନିଜେ ରହିବ ପଢ଼ିବ ଆରାମ ସେ ମୁଁ ବି ସେୟା। ହ। ସେୟା ଆଉ ଆଉ ବାକି। ଆଉ ଯେତେବେଳେ ବାକି ଯେତେବେଳେ ଭଲ ଲାଗିବ ଯେତେବେଳେ ମୁଁ ଖାଇବା ପାଇଁ ବି ବନେଇଦିଏ ତ ଏମିତି ଆଉ।
ତ ସବୁଦିନ ମୋ ସାଙ୍ଗ ପାଇଁ କା ମୋ ସାଙ୍ଗ ପାଇଁ କା ସେମାନେ ସବୁ ରୋଷେଇ କରନ୍ତି ମୋଠୁ ଟିକେ ଭଲ କରନ୍ତି। ତ ସେମାନେ କେତେ ଦିନ କରନ୍ତି ତ ସେମାନେ କଉ ଦିନ ବ୍ୟସ୍ତ ଥିବେ ମୁଁ କହିବି ଆଉ ଛାଡ ଆଜି ଟୋଟାଲି ସବୁ ଯାକ ତ ସେଇନା ମୁଁ କରିଦିଏ ଗୋଟେ ଦିନ ବସିଥିଲି। ତ ମୁଁ ସବୁ ଯାକ କରିଦେଲି ତ ବାକି ସେମାନେ ସବୁ ଅଲଗା କାମ କରିଦେଲେ। ଏମିତି ଆଉ ଆମର ସବୁ ଚାଲେ ହଁ ସେମିତି।
ମୁଁ କେବେ ଶୁଣିନି ଯେ କିଏ ନିଜ ଇଚ୍ଛାରେ କେବେ ଏକୁଟିଆ କାମ କରିବା।
ଦିଏ ମତେ ଗୋଟେ ଦିନ ମତେ ଏକୁଟିଆ ରୋଷେଇ ମତେ ରୋଷେଇ କରିବାକୁ ଭଲ ଲାଗେ ତ ଯୋଉଦିନ ଇଚ୍ଛା ହବ ଯେମିତି ଧର ଆଜି ଇଛା ହେଲା ରୋଷେଇ କରିବାକୁ ତ ମୁଁ କହିବି ତମେ ଯାଅ ମୁଁ ସବୁ କରିଦେବି। ତ ସେମାନେ କିଛି ସମୟ ବସିବେ ତାପରେ ମୁଁ ମୁଁ କରିଦିଏ ମତେ ଗୋଟେ ଟାଇମ୍ ଏକୁଟିଆ ଯେତେବେଳେ ମନକୁ ଇଚ୍ଛା ହବ ମାନେ ଆଜି କରିବି। ତ ସେଥିପାଇଁ ଇଏ କରେ। ତାହେଲେ ବାକି କରିଦିଏ ଯୋଉ ଦିନ ସେମାନେ ବ୍ୟସ୍ତ ଥିବେ। କହିବେ ଆଚ୍ଛା ଠିକ ଅଛି ମୁଁ କରିଦଉଚି ଆଜି। ତ ବାକି ମୋର ବି ଯୋଉ ଦିନ ବ୍ୟସ୍ତ ଥିବ ସେମାନେ ବି ମତେ କହନ୍ତି ତୁ ଯା ଆମେ କରିଦବୁ। ଏମିତି ଆଉ ଚାଲିଚି ଆମର।
ଭଲ ଏମିତି ହିଁ ମିଶିକି ରହିବ ଭଲ।
ହୁଁ। ନାଇଁ ମୁଁ ସବୁଥୀରେ ମାନେ ଏତେ ଇଏ ଅଛି କିନ୍ତୁ ମୋ ସାଙ୍ଗ ସାଥି ମିଳୁଚନ୍ତି ମୋ ସବୁଠୁ ବଡ ସେୟା ବ୍ଲେଶିଙ୍ଗସ ଅଫ ଗଡ ଏମିତି କହିବାକୁ ଗଲେ ଶ ବଢିଆ।
ହୁଁ ଲାଇଫ ରେ ସାଙ୍ଗ ତ ନିହାତି ରହିବା ଦରକାର।
ହୁଁ ବହୁତ ଭଲ। ଓ ପା ପ୍ରାଇସ ତ ସେଇଥିରେ ହିଁ କମିଯିବ କି ସାଙ୍ଗସାଥି ଅଛନ୍ତି। ତାଙ୍କ ସହିତ ବୁଲାବୁଲି କଲେ ଏତେ ଜିନିଷ ମୁଣ୍ଡକୁ ଆସିବନି ଓଭରଥିଙ୍କିଙ୍ଗ ବି ହବନି।
ସିଏ ବି ତମେ କେତେବେଳେ ବୋର ହବାର ନାହିଁ ସାଙ୍ଗମାନେ ମିଶିକି ରହିବ କଥା ହବ। ମାନେ କିଛି ବି ଯିଏ ବି କୋଉ ଟପିକ ପକେଇଦେ ପାରେ ସେଥିରେ ନିଜର ଓପିନିଅନ ଦିଅ ମସ୍ତ। ହୁଁ ମତେ ସେଥିପାଇଁ କ୍ଲାସ ମାନେ ସରିଲା ପରେ ବି ମୁଁ ଏମିତି ମୋ ସାଙ୍ଗ ମାନେ ବହୁତ ମାନେ କଣ କହିବି ଡେଡିକେଟେଡ ଛୁଆ ଗୁଡା ପାଠ ପ୍ରତି। ତ ସେ କ୍ଲାସ ସରିଲା ପଳଉଚନ୍ତି।
ଆରେ ଆରେ।
ହଁ ଦଶ ମିନିଟ କଣ କଥା ହବ କାହା ଚୁଗଲି କରିବା?
ହଁ ଆ ନା ଆମର କ୍ଲାସ ସରିବ ଆମେ ଯିବୁ କଲେଜ କ୍ୟାଫେ ରେ ବସିଯିବୁ। କଲେଜ କ୍ୟାଫେରେ ବସିବୁ ଗପିବୁ ଦେଢ ଘଣ୍ଟା ଘଣ୍ଟେ ଏମିତି ଗପିବୁ ତାପରେ ଯେତେବେଳେ ଭୋକ କରିବ ସମ ରୁମକୁ ପଳେଇ ଆସୁ ମାନେ ଆପାଟମେଣ୍ଟରେ ରୋହୁଚୁନା ଆପାଟମେଣ୍ଟ ରାହିଲା ବେଳେ କି ସମସ୍ତେ ସେ ଗୋଟେ ବ୍ଲକ କି ବ୍ଲକ ଏକ୍ସଚେଞ୍ଜ ଧର ମୁଁ ଯେମିତି ଏ ଉଆନ ରେରହିଲି। ବି ୱନରେ ରହିଲି ମୋ ସାଙ୍ଗରେ ରହିଲା ଏ ୱାନ ତ ସେ ଭିତରେ ସବୁ। ହଁ ସେଇଠି ଖାଇବୁ ସେ ଗୋଟେ ଆପାଟମେଣ୍ଟ ଖାଇବୁ। ନହେଲେ ସମୁ କିଏ କାହା ରୁମ୍ କୁ କୁ ଯଦି କାହା ରୁମ୍ ଖରା ଦିନ କାହା ରୁମ ଥଣ୍ଡା ଲାଗୁଛି ସମସ୍ତେ ଗୋଟେ ରୁମ୍ ଭିତରେ ତା ବିଲ୍ଡିଙ୍ଗ ରେ ପସିଯିବେ
ହୁଁ ଆଚ୍ଛା ତମ ରୁମମେଟ ମାନେ କଣ ତମରି ବିଟେକ୍ ପିଲା ନା କଣ? ସବୁଜାକ ବା
ସମସ୍ତେ ସେମ ବ୍ରାଞ୍ଚ ସେମ୍ ସମସ୍ତେ ସେଇ ସେମ ଇଏରେ। ହ ସେଇଥି ପାଇଁ ଏତେ ପ୍ରୋବ୍ଲେମ ବି ନାଇଁ। ତାଧିରୁ ଗୋଟେ ମୋର ଗୋଟେ ରୁମମେଟ୍ ରହୁଛି ମୋର ପ୍ଲସ ଟୁ ର ସାଙ୍ଗ। ତ ସାଙ୍ଗରେ ରହିଗଲା ତ ବାକି ସେ ବି ସେ
ତମେ ସେଇ ଦେଖ ଏଇ କଥାଟା କେତେ ସହଜ ମାନେ ତମେ ଅ ମାନେ ଗୋଟେ ସବଜେକ୍ଟ ଛୁଆ ଗୋ ଗୋ ବ୍ରାଞ୍ଚ ତମେ ଯାହା ବି ହଉ। ମିଶିକି ରହିଚ ତମେ ମାନେ ଗୋଟେ ଝିଅ ପିଲା କହିଦେଲ ତାର ଏଇ ଅନର୍ ତ ତୋର ସେଇ ଅନର୍ ତମେ ଦି ଜଣ ସାଙ୍ଗ ହେଇକି ରୁହ।
ହଁ ମ ରଇଚନ୍ତି ରଇଚନ୍ତି ମୋ ମୁଁ ଗୋଟେ ସାଙ୍ଗ ଟେ ମାନେ କଲେଜ ହିଁ ଅଲଗା। ମୁଁ ଯେମିତି ପଡୁଚି ଗାନ୍ଧୀର ହଁ ହଁ ଆଚ୍ଛା ଆଚ୍ଛା। ହଁ ସେମତି ପ୍ରାୟ ମୁଁ ତ ମୁଁ ଏତେ କୋଉଠି ମାନେ ମିଶେ ନା ମୁଁ ଯେତିକି ମୋ ବଏଜ୍ ଗ୍ରୁପରେଯେତିକି ମିଶେ ମୁଁ ମିସେନା ମାନେ ଝିଅପିଲାଙ୍କ ସହିତ ବି ଏତେ।
ହୁଁ।
ଅକଉଏର୍ଡ ଫିଲ ଲାଗେତ ମିସେନା ଏତେ।
ହୁଁ।
ଅନଲାଇନରେ କଥା ହେଇଯାଉଚି କଥା ହେଇଯାଉଚି ନହେଲେ ନାହିଁ।
ମୁଁ ବି ତ ସେଇଆ କହୁଚି ମୁଁ ଦେଖ ମୋ କାମ ଅଛି ମୁଁ କଲରେ କଥା ହଉଛି ହେଇଯାଉଚି ମୋ ସାମ୍ନାରେ ତମେ ଦେଖା ହୁଅ ମୁଁ ତମ ମୁହଁକୁ ଅନେଇବିନି ମୁଁ ସେମିତି ସାଇଟ ହିଁ ପଳେଇ ଯିବା
ହଁ ମୁଁ ମୁଁ ହିଁ ସେଇଆ କଥା ଏଇ ହବନି। ହଁ ସାଙ୍ଗ ଏଜ ପୁଅ ସାଙ୍ଗ। ଆରାମ ସେ ପୁରା ଯଦି ପୁର ମୁଁ କଥା ବି ହେଇଯିବି ଅନଲାଇନରେ ତ ସେଥିରେ ବି ସାଙ୍ଗ ହେଇଯିବି।
ଏମିତିରେ ହଁ। ଏମିତିରେ ମୋ ଘର ଲୋକ କି ମୋ ମାମା ମତେ କଲ୍ କରନ୍ତି ରାତିରେ ତ ଆମ ଭିତରେ କଥା ଏତିକି କିମ୍ବା ମୁଁ ଖାଇସାରିଲି କି ନାଇଁ ଘର କଥା ମତେ କେହି କିଛି କହିବାର ନାହିଁ ମୁଁ କାହା ସହିତ କଥାହବାର ନାହିଁ। ସିଲା ତାପରେ ମତେ ମୋ ମାମା କହିବ କି ଆଉ ତୁ ଟିକେ ବଡ ମାଉସୀ କଲ କରିନୁ ସାନ ମାଉସୀଙ୍କୁ କଲ କରିନୁ ସେମାନେ ପଚାରୁଛନ୍ତି ତୋ କଥା। ମୁଁ ମାମା କଣ କଥା ହେବି ତାଙ୍କ ସହିତ?
ମୁଁ ମୋ ଆମ ପାଇଁମିତି କହ କଲ୍ କରିବା ମୋ ଭାଇ କଉଣଙ୍କ ସହିତ କଥା ହବ ନା ମୁଁ ହେଇପାରିବିନି ମୁଁ ତାଙ୍କ କମ୍ପାନୀ ଏତେ ଇଏନ ସେ ସବୁ ପିଲା ସବୁ ପା ପାଠ ପଢିକି ଏ ଗଲା ହେଲା ମୁଁ କହିଲି ମୁଁ ତାଙ୍କ ସହିତ କହିପାରିବିନି ମୁଁ ଏତେ ହଁ ମୁଁ ପାଠ ପଢେ କିନ୍ତୁ ସେମାନେ କଣ ଟପର ମୁଁ ହଉଛି ଅ କ ଆବଜ ବି ଟିକେ ଉପର ତ ସେମିତି ଇ ତ ମୁଁ ଯେତିକି ଟାଇମ ରେତିକି ପାଠ ପଢିବା ସେତିକି ଟାଇମ ପାଠ ପଢିବି ବାକି ଟାଇମ ପାଠ ପଢିବି ଯେତେବେଳେ ତା ବାକି ଟାଇମ୍ ଯେତେବେଳେ କଲେଜ ଯିବି ସେଥିପାଇ ପାଠ ପଢି ତା ବାହାରୁ ମୁଁ ପାଠ ପାଇଁ ମୁଁ ସେଇ କଥା ମୁଁ କହିଲି ମୁଁ ତାଙ୍କରେ ସେ ଯେତେବେଳେ ସେ ବହିାକୁମିତି ଧରି ପଢଥିବ ପଢୁଥିବ ପଢୁଥିବେ
ହୁଁ।
ହଉ କ କ କଲ କାଟିିବ।
ହଁ ହଁ କଲ କଟିଗଲା। ଏବେ ମୁଁ କରିବି ହଁ ହଁ। କଟ୍ କର କଟ୍ କର। ତମେ କାଟିବ କଲ୍?
ଏ କଟୁନି।
କାଟ କାଟ ହବ ହବ।
ହୋଉନି।
ଆଚ୍ଛା ହୋଉ ମୁଁ ।
କିଛି ହିଁ ହୋଉନି।
ହୋଉ ମୁଁ କାଟୁଚି କାଟୁଚି।
ଆରେ ଆରେ ଆରେ ଆରେ ଇଏ ଏଣ୍ଡ ହୋଉନି।
ତମର ହେଲା।
ନାଇଁ ନାଇଁ।
ଦେଖ।